ହାଲୋ ଜୟ ଶ୍ରୀ ଜୟ ଶ୍ରୀ ଜଗନ୍ନାଥ୍ ହାଲୋ।
ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଜୟ ଶ୍ରୀ ଜଗନ୍ନାଥ୍ ଆପଣଙ୍କୁ ମୋ ଭଏସ୍ ଭଲ୍ ସେ ଶୁଭା ଯାଉଛି କି?
ଆଜ୍ଞା ଆଜ୍ଞା ମୋର ଶବ୍ଦ ଆପଣଙ୍କୁ ଭଲସେ ଆସୁଅଛି ଆସୁ ନାହିଁ? ମୋ ଶବ୍ଦ ଆପଣଙ୍କୁ ଭଲ୍ ସେ ଆସୁଅଛି?
ଆଜ୍ଞା ଆପଣ ଟିକେ ଭଲସେ ଆସୁଛି କିନ୍ତୁ ଆପଣ କ ଥା ଟିକେ ମାନେ ଅଳ୍ପ ଶୁଭୁଚି ଟିକେ ଜୋରେ ଶୁଭୁନି ଆପଣ ଟିକେ ଜୋରେ କଥା କୁହନ୍ତୁ?
ଆଜ୍ଞା ମୁଁ ଜୋରେ ଆଜ୍ଞା କଥା ହୋଉଚି ମୁଁ ଟିକେ ବାହାରେ ଥିବାରୁ ମତେ ଲାଗୁଚି ମୋ ଶବ୍ଦ ଆ ଆପଣ ଟିକେ ଅ ଅଳ୍ପ ଆସୁଅଛି ଆଜ୍ଞା।
ଆଛା ହଉ ଆପଣ ଆଜି କଣ ଖାଇଚନ୍ତି? ମୁଁ ଏଇନା ଏଇ ଛାତ ଉପରେ ବୁଲୁଚି ଆମର ଏ ଆ ଆମର ଟିକେ ଏପଟେ ବେଶୀ ମାନେ ବର୍ଷା ହେଇଯାଉଚି ତ ବରର୍ଷ
କି ଉଁ ମେଘାଛନ୍ନ ବାଦଲ ଦ୍ଵାରା ଅଧିକା ବର୍ଷା ହେଇଅଛି ଆପଣଙ୍କ ଆଡେ।
ଆଜ୍ଞା ମୁ ଭାବୁଚି କି ବର୍ଷାଟା ଆପଣଙ୍କ ଆଡ଼େ ଟିକେ ପଠେଇଦେବି ଆପଣ ମାନେ ସବୁ ଯଉ ଭା
ଆଜ୍ଞା ଆଜ୍ଞା ଆମ ଆଡ଼େ ବି ଆଜ୍ଞା ଆ ଆମ ଆଡ଼େ ବି ଆଜ୍ଞା ବର୍ଷା ବହୁତ୍ ଜୋରରେ ହଉଅଛି ହେଲେ ଆଜ୍ଞା ଆମେ ତ ଏବେ ବାହାରେ ଅଛୁ ତ ଆପଣ ଆଜି କୁଆଡ଼େ ଭ୍ରମଣ କରିବାକୁ ଆସିନାହାନ୍ତି ଆପଣ ଆଜି?
ନା ମତେ ତ ଘରେ ଭ୍ରମଣ କରିବା ପାଇଁ ଛାଡୁନାହାନ୍ତି କାରଣ ମୋର ପରୀକ୍ଷା ରହିଯାଉଚି।
ହଁ ତ ଆପଣଙ୍କର ପରୀକ୍ଷା ଏବେ ସରିଗଲାଣି ନା ସରିନି ଆପଣଙ୍କ ପରୀକ୍ଷା?
ଆମର ଆଉ ଦିଟା ପରୀକ୍ଷା ଅଛି।
ଓହୋ ତ ଆପଣଙ୍କର ଫାଷ୍ଟ୍ ସେମିଷ୍ଟାର୍ ଭଲ ହୋଇଚି ନା ଭଲ ହୋଇନି ଆପଣଙ୍କ ଫାଷ୍ଟ୍ ସେମିଷ୍ଟାର୍ ଟା?
ଫାଷ୍ଟ୍ ସେମିଷ୍ଟାର୍ ବହୁତ୍ ଭଲ ହେଇଚି ମୁଁ ପାସ୍ ବି କରି ଯାଇଚି। ଭଲ ସି ଜି ପି ରେ ଆପଣଙ୍କ ବୋଧେ ରେଜଲ୍ଟ୍ ବାହାରିଚି?
ଆଜ୍ଞା ଆଜ୍ଞା ଆମର ବି ଆଜ୍ଞା ବାହାରିଚି ଆଜ୍ଞା ପରୀକ୍ଷା ଫଳ
ଆପଣ କେତେ ରଖିଛନ୍ତି କେତେ ସି ଜି ପି?
ପରସେଣ୍ଟ ଆଜ୍ଞା ରହିଛି ମୁଁ ଆପଣଙ୍କୁ ପରେ ଯୋଗାଯୋଗ କଲେ ମୁଁ ଆପଣଙ୍କର ସି ଜି ବ୍ୟାଗ ଟା ଅଁ। ଜଣେଇ ଦେବି ଆପଣଙ୍କୁ ମୁଁ।
ତଥାପି କେତେ ସାତ ଆଠ ନଅ।
ଆଠ ଆଜ୍ଞା ଆଠ ରେ ଅଛି ମୋର ଆପଣଙ୍କର କେତେ ଅଛି।
ମୋର ସାତ ଅଛି ମାନେ ମୋର ଆଠ କୁ ତିନି ମାର୍କ କମ ଅଛି।
ଓହୋ ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା ଆପଣଙ୍କ ବୁଝିଲି ତ ଆପଣଙ୍କୁ ସି ଏବେ ଭୋଜନ କରିଛନ୍ତି ନା ଆପଣ କିଛି ଭୋଜନ କରିନାହାନ୍ତି ଆପଣ।
ନା ନା ମୁଁ ଭୋଜନ କରିଛି ଭୋଜନ କରିଛି ମାନେ ସକାଳେ ହିଁ କରିଥିଲି ସକାଳେ ଆମ‌ ଏ ଟିକେ ବ୍ରେକ୍ଫାଷ୍ଟ ଯୋଉଟା ଆମର କହନ୍ତି ଜଳଖିଆ ଜଳଖିଆ ଟାଇମ ଟା। ତ ସେତେବେଳେ ମୁଁ ଦହିବରା ଖାଇଥିଲି ତ ତାପରେ ଆମର ଯୋଉ ଆ ଆମର କହନ୍ତି ଦିନବେଳା ଖାଇବା। ମ ଯୋଉ ମଧ୍ୟାହ୍ନ ଭୋଜନ ତ ମଧ୍ୟାହ୍ନ ଭୋଜନରେ ହଁ ସେଇ ମଧ୍ୟାହ୍ନ ଭୋଜନରେ ଆମର ହେଇଥିଲା ଭାତ କାଞ୍ଜି।
ଆଜ୍ଞା ଆଉ ଆଉ ଆଜ୍ଞା କଣ ହୋଉଥିଲା।
ଗୁହାଁର ଆଳୁ ବେସର।
ଆଜ୍ଞା ଆଜ୍ଞା ତ ଆପଣ ତାହେଲେ ଏଇ ସବୁ। ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଆପଣ ଆଜି ଗ୍ରହଣ କରିଛନ୍ତି ଆପଣ ଆଜି।
ନା ଆମେ ଶାଖାହାରୀ ହେଇଯାଇଛୁ ନା ତ ଆମକୁ ଟି
ଓ ତ ଆପଣ ତ ଆପଣ ମାଂସାହାରୀ ଖାଦ୍ୟ ଖାଉନାହାନ୍ତି ଆପଣ।
ନା ନା ମୁଁ ଟୋଟାଲି ଖାଉନି ମାନେ ମୁଁ ଏଇନା ସାତ ମାସ ହେଲାଣି ପୁରା ଟୋଟାଲ ଉପରେ ନନ୍ଭେଜ୍ ହିଁ। ଛାଡ଼ି ଦେଇଛି।
ଆଜ୍ଞା ଆଜ୍ଞା ତ ଆପଣଙ୍କ ସା ସାକାହାରୀ ହେବା ପଛର ର ଅ ର ଉ ରହସ୍ୟ ଟା କଣ ସା
ରହସ୍ୟ ରହସ୍ୟ ଟା ଏହିକି। ମାନେ ମୁଁ ମାନେ ମତେ ଯୋଉ ଆଇଁଷ ବେଶୀ ମୁଁ ଖାଇଲି। ତ ମତେ ଆଇଁଷ ଖାଇ ଖାଇ ମତେ ଆଉ ଏତେ ଆଇଁଷ ଖାଇବାକୁ ଇଚ୍ଛା ହେଲେଣିି ଆଇଁଷ ଖାଇଲେ ହିଁ ଖାଲି ବାନ୍ତି ଲାଗିଲା।
ଆଜ୍ଞା ଆଜ୍ଞା ତ ଆପଣଙ୍କର ଇଚ୍ଛା ହେଲାନି ଆପଣଙ୍କର ଆଉ।
ନା ସେଇଟା ଇଚ୍ଛା ତ ହେଲାନି ହେଲାନି।
ଆଜ୍ଞା ଆଜ୍ଞା ବୁଝିଲି ଓ ହୋ ଆଜ୍ଞା ବୁଝିଲି ବୁଝିଲି ଆ ଆପଣଙ୍କର ବି ଯୋଉ ଅସୁବିଧା ଆଜ୍ଞା ମୋର ବି ସେଇ ଅସୁବିଧା ଅଛି ଆଜ୍ଞା ଆପଣ ବି ଆଁ ଯିବେ ଆପଣ।
ହଁ କିନ୍ତୁ ଯୋଉ ସ୍କିନ ପ୍ରୋବ୍ଲେମ ବାହାରିଲ ତ ମୋ ମେଡିସିନ ଟା ଖାଇଲି ନା ତ ଆୟୁର୍ବେଦିକରେ। ଆୟୁର୍ବେଦିକରେ ଟିକେ ମନା ଅଛି ନା ଟିକେ ଏଇ ଜିନିଷ ଖାଇବନି ସେଇ ଜିନିଷ ଖାଇବନି ତ ରିଆ
ଆଜ୍ଞା ଖାଇଲି ଆଜ୍ଞା ତ ଆପଣ ଆଉ ଆମିଷ ଖା ଖାଉ ନାହାନ୍ତି ତ ଆପଣ ଜିବନ ସାରା ଆମିଷ ଖାଇବେ ନା ଖାଇବେନି ଆପଣ।
ଆଜ୍ଞା କଁ କହିଲେ?
ମୁଁ କହିଲି ଆପଣ ଜୀବନ ସାରା ପୁରା ଆମିଷ ଖାଇବେ ନା ଆପଣ ଏବେଠୁ ଆମିଷ ଜମା ଖାଇବେନି ଆପଣ ଆଉ।
ଏବେ ପାଇଁ ତ ଖାଉିନି ଜିବନ ସାରା କଥା ଜାଣିନି ଏବେ ପାଇଁ ମୁଁ ତୁଳସି ମାଳା ପକେଇଛି ମୁ ଖାଉନି।
ଆଜ୍ଞା ଓ ହୋ ଆଜ୍ଞା ଆଜ୍ଞା ତ ଆପଣଙ୍କ। ପରୀକ୍ଷା ଏବେ ଯୋଉ ଚାଲିଛି ସେ ପରୀକ୍ଷା ଆପଣଙ୍କର ଭଲ ହୋଇଅଛି ନା ଭଲ ହଉନେହିଁ ଆପଣଙ୍କ ପରୀକ୍ଷ
ହୁଁ ମୋର ପରୀକ୍ଷା ଭଲ ହଉଛି ମାନେ। ମାନେ ଆମେ ତ କିଛି ପଢା ହି ହେଇନି ତ ମାନେ ମୁଁ ଯାହା ବି ଜାଣୁଚି
ସେଥିରେ ବି ଆପଣ ଭଲ ପରୀକ୍ଷା ଫଳ କରିଛନ୍ତି।
ଆପଣ ଟିକେ ଶୁଣନ୍ତୁ ମୋ କଥା ପଢା କିଛି ହେଇନି ମୁଁ ଯାହା ବି ମାନେ କୋଶ୍ଚିନ୍ ଆସୁଚି ଗୋଟେ କୋଶ୍ଚିନ୍ ରେ ମୁଁ ସବୁ ଆନ୍ସର୍ ଗୋଟେ ପକେଇ ଦଉଚି। ସେମାନେ ଯଦି ମତେ ଟିକେ ଦୟା କରିବେ
ସ୍ୱପ୍ନର ଉତ୍ତର ଓ ଦୟାକ ଯଦି ଭଲ ମାର୍କ ଦେଲେ ଆପଣ ତାଙ୍କ ପାରେ ଚିର ଉପକୃତ ହେବେ ଆପଣ।
ହଁ ମୁଁ ଲେଖି ଦେଇଚି ମାନେ ଖାତା ଫୁଲୁ। ଆପଣ ପାମ୍ପଡ଼ ଖାଇବେ କି?
ଆଗ ଆପଣ ଯଦି ଆମକୁ ସେଇ ଜିନିଷଟି ଆମକୁ ଖାଦ୍ୟ ଖାଇବାକୁ ଦିଅ ଆମେ ଆପଣଙ୍କୁ ବହୁତ୍ ଇନବାଦ୍ ଜାଣନ୍ତୁ ଆପଣଙ୍କୁ।
ଆଜ୍ଞା।
ତ ସେଇ ପାଁ ପାମ୍- ପଡ ଖାଇଆ ପାଇଁ ଆମକୁ କୋଉଠି କି ଯିବାକୁ ହବ ଆଜ୍ଞା?
ନା ଆଜ୍ଞା ମୁଁ ତ ଘରେ ଏତେ କାମ କରେନି ମୁଁ ଟିକେ ବାହାରକୁ ଭ୍ରମଣ କରିଆକୁ ଆସି ତ ସବୁ କାର୍ଯ୍ୟ କରେ ତ ଆପଣ ଘରେ କିଛି କାର୍ଯ୍ୟ କରନ୍ତି ନା କରନ୍ତିନି ଆପଣ?
ମୁଁ ବହୁତ୍ କିଛି
ଆଜ୍ଞା ତ ଆପଣ ବୋ କିଛି କାର୍ଯ୍ୟ କରନ୍ତି ଆପଣ କାଇଁ ମତେ ଆଜ୍ଞା ଲାଗୁଚି ଆପଣ ଟିକେ ମିଛ କଉଚନ୍ତି ଆପଣ ଟିକେ। କାର୍ଯ୍ୟ ଉପରେ।
ନା ନା ମୁଁ ମିଛ କଥା କହୁନି ମୁଁ ସତ କଥା କହୁଚି। ମୁଁ ଘର ପୋଛା ଆରମ୍ଭ କରିକି ବାସନ୍ ଆଜ୍ଞା ମୁଁ ଘର ପୋଛାଠୁ ଆରମ୍ଭ କରି ବାସନ୍ ମାଜି ଯାଏଁ ସବୁ କାମ କରେ କିନ୍ତୁ ମୋର ଇଚ୍ଛା ହେଲେ ମୁଁ କରେ।
ହଁ ଆପଣଙ୍କ ଇଚ୍ଛା ମତେ ଇ ଲାଗୁଚି ଆପଣଙ୍କର ମାସେ ଭିତରେ ଆପଣଙ୍କର ଗାଁ ଆପଣଙ୍କର ଇଚ୍ଛା ହଉଥିବ। ଆଉ ଆଜ୍ଞା କେବେ ଆପଣଙ୍କର ଇଚ୍ଛା ହ ହଉଚି ଆପଣଙ୍କର ସେ ଯୋଉ ଆପଣଙ୍କ ସେ ଯୋଉ ଇଚ୍ଛା ଟା ହଉଚି ମ ଲାଗୁଚି ମାସେ ଭି ତରୁ ମାତ୍ର ଗୋଟେ ଦିନି ଆପଣଙ୍କର ସେ ଇଚ୍ଛା ଟା ହଉଥିବ ଆ-ଆ ଆଉ ତାପରେ ଇଚ୍ଛା ହଉନଥିବ ଆପଣଙ୍କର।
ସେମ୍ତି ନାଇଁ ମୁଁ ରବିବାର ଦିନ ମୋ ଘର ପୋ ଛେ ଠାକୁର ବାସନ ମାଜେ ଠାକୁର ପୂଜା କରେ ହୁଁ।
ଆଉ ଆଜ୍ଞା ଆପଣ ସବୁ କଣ କରନ୍ତି ଘରେ?
ମୁଁ ରୋଷେଇ ମୋ ଇଚ୍ଛା ହେଲେ ମୁଁ ଟିକେ ବେଳେ ବେଳେ କର୍ ଦିଏ।
ଆଜ୍ଞା ତ ଆପଣଙ୍କ ରୋ ଆପଣଙ୍କ ହାତ ରନ୍ଧା ଖାଦ୍ୟ ଆମକୁ କେବେ ଗ୍ରହଣ କରିବାକୁ ଦେଲେ ଆଜ୍ଞା ଆମେ ବହୁତ୍ ଆପଣଙ୍କୁ ଆପଣଙ୍କ ପାଖରେ ରୁ
ଅ ହଉ ହଉ ମୁଁ ତାହେଲେ ମୁଁ ଟ୍ରାଏ କରିବି କି ଆପଣଙ୍କୁ ମୋ ହାତ ରନ୍ଧା ଖୁଆଇଆ ପାଇଁ ଆଉ ସେଥିରେ କିଛି ଆପଣଙ୍କର ହେଲେ ମତେ ଦୋଷ ଦେବେନି।
ଆଜ୍ଞା ନା ଆଜ୍ଞା ମତେ କାଇଁ ଲାଗୁଚି ଆଜ୍ଞା ଆପଣଙ୍କ ଖାଦ୍ୟ ଖାଇଲେ ଆମ ଦେହ ସ୍ବାସ୍ ଆଜ୍ଞା ସବୁ ଭଲ ରହିବ ଏତେ କିଛି ଅସୁବିଧା ହେବ ନାଇଁ ଆଜ୍ଞା ଆମ ମାନଙ୍କର।
ନା ମୁଁ ଯୋଉ ଜିନିଷ କରିକି ଦେବି ଆପଣ ଖାଇଲେ ଆପଣଙ୍କ ଖାଲି ଶରୀର ଜଳା ପୋଡା ହବ। ମାନେ ଆମେ ଟିକେ ବେଶୀ ରାଗ ଖାଉଚୁ।
ଆଜ୍ଞା।
ଆମେ ଟିକେ ବେଶୀ ରାଗ ଖାଉଚୁ ନା।
ଆଜ୍ଞା, ଆଜ୍ଞା ତ ଆପଣଙ୍କୁ ରାଗ ଅଧିକା ପସନ୍ଦ, ତାହେଲେ ଆପଣଙ୍କୁ।
ଆଜ୍ଞା।
ଓହୋ ତ, ଆପଣଙ୍କ ରାଗରେ ଆଜ୍ଞା ଆପଣଙ୍କୁ କଣ ଖାଇବାକୁ ରାଗରେ ଅଧିକ ଭଲ ଲାଗେ, କଞ୍ଚା ଲଙ୍କା, ନା ଲଙ୍କାାଗୁଣ୍ଡ, ନା କିଛି? ଅରକାରରେ ରାଗ ପ
କଣ କଞ୍ଚାଲଙ୍କା।
ଓ, ଆପଣଙ୍କ କଞ୍ଚାଲଙ୍କା ଟି ବହୁତ ପସନ୍ଦ ଆପଣଙ୍କୁ, ତାହେଲେ!
ଆଜ୍ଞା, ଗୋଟା କଞ୍ଚାଲଙ୍କା ଖାଇବାକୁ ଭଲ ଲାଗେ।
ଗୋଟା କଞ୍ଚାଲଙ୍କା ଲୋକେ ବି ଖାଇଛନ୍ତି ଆପଣ।
ଆଜ୍ଞା।
ମତେ ଲାଗୁଥିଲା ଆପଣଙ୍କ ଅଭାବ ତାହେଲେ ସରଳ ତ ହଇ ନଥିବ ଜମା। ଆପଣ ବେଶୀ ଟିକେ ରାଗ ତ ରାଗ ଭଳିଆ ପିଲା ହେଉଥବା ଆପଣ, ଏତେ ଯଦି ଲଙ୍କା ଖାଉଛନ୍ତି!
ଆପଣ ମୋ ସହିତ ଏତେ ସମୟ ହେଲା ମିଶିଛନ୍ତି, ଆପଣଙ୍କୁ ଲାଗୁଛି -କି ମୁଁ ରାଗି ବୋଲି?
ନା ଆଜ୍ଞା, ମୁଁ ତ ମୁଁ ତ ଆଜ୍ଞା ଆପଣଙ୍କ ରୂପ ପୁରା ଶାନ୍ତସ୍ଥଳ ଦେଖିଛି। ହେଲେ ଆଜ୍ଞା, ଆପଣଙ୍କ ଘରେ ଯଦି ଆପଣଙ୍କର ର ଅଲଗା ଥିବ ଯେ, ଆଜ୍ଞା! ଆମେ ଥୋଡି ସେଇଟା ଯା ଆଣିପାରିବୁ ଆମେ, ଆଜ୍ଞା।
ଆଜ୍ଞା, ଆପଣ ଜାଣିପାରିବେନି ମୁଁ ରାଗେ।
ଆଜ୍ଞା, ଆପଣ ରାଗନ୍ତୁ, ହଉ ଅଳ୍ପ ରାଗ। ଆଜ୍ଞା, ବୁଝିପାରିଲି ବୁଝିପାରିଲ ତ! ଆପଣଙ୍କ ଘର ସାମ୍ନାରେ ଯୋଉ ଜଣେ ପୁରୁ ସାଙ୍ଗ ଅଛନ୍ତି, ସେ ଆପଣଙ୍କ ସହ କରୁଛନ୍ତି ନା କରୁନାହାନ୍ତି ଆପଣଙ୍କ ସହ ବାର୍ତ୍ତାଳାପ?
ନା, ତାଙ୍କର ଆମର ବାର୍ତ୍ତାଳାପ ଚାଲୁନି। ତାଙ୍କର ଆମର କଟି ହେଇଯାଇଛି।
ଓହୋ, ତାଙ୍କ ସହ ଆପଣ କଟି ଯାଇଛି! ଆପଣ ତ ଜାଣିଲେ ବି, ମୁ କରିପାରିବେ ବାର୍ତ୍ତାଳାପ ଆଜ୍ଞା, ଗଲେ ଠିକ୍ ରୁହନ୍ତି।
ସେ ମିଟି କରିବାକୁ ଚାହୁଁନାହାନ୍ତି।
ଓହୋ, ସେ ତାହେଲେ ଓହୋ ସେ ଚାହୁନାହାନ୍ତି? ତାହେଲେ ଆପଣଙ୍କର ଯ ଇଚ୍ଛୁକ ଅଛି, ଆପଣ ତାଙ୍କୁ କହିକି ମିଟି କରିଦେଲେ ଆଜ୍ଞା, ବହୁତ ଭଲ ହୁଅନ୍ତା। ଆଜ୍ଞା, ମୁଁ ଆଗଣା ମୁଁ ଆପଣଙ୍କ ସହ କଥା ନ, ମୁଁ ଆପଣ ମିଟି କରିଦେବି ମୁଁ।
ହଉ, ଆପଣ କଥା ହେଇକି ମିଟି କରଇଦେବେ?
ଆଜ୍ଞା। ଆଜ୍ଞା ଆଜ୍ଞା, ମୁଁ କରେଇଦେବି ଆଜ୍ଞା ଆଜ୍ଞା ଆଜ୍ଞା ଆ ଆଜ୍ଞା। ସେଇଟା ଆମେ ମୁଁ ମ ନିଜକୁ ବହୁତ ଧନ୍ୟ ମନେ କରିବେ, ଆଜ୍ଞା।
ହୁଁ।
ଆପଣଙ୍କ ଆଡେ ଏବେ ଟିକେ ହାଲକା ହାଲକା ବର୍ଷା ହେଲାଣି ନା, ହେଉନାହିଁ ଆପଣଙ୍କ ଆଡେ?
ଆମର ଆ ଟିକେ ହାଲକା ହାଲକା ହଉଛି। ମାନେ, ଏତ ବି ଜୋର ହଉନି, ମାନେ ଗୋଟେ ଲୋକଟେ ଯେମିତି ନର୍ମାଲି
ହଁ, ଏମିତି ସିଧାସଳଖ ଭାବରେ ସେ ଚଲାବୁଲା ସେ କରିପାରିବେ ବାହାରେ। ତ ସେଇ ସେଇଭଳିଆ ଆପଣଙ୍କ ଆଡେ ବର୍ଷାଟି ହୋଇ ଅଛି। ଆଜ୍ଞା, ମୁଁ ବୁଝୁଛି। ଆଜ୍ଞା ଆପଣ ଯୋଉ ଭଳିଆ କହୁଛନ୍ତି, ସେଇଭଳିଆ ବର୍ଷା ହେଇଛି। ମୁଁ ଆଜ୍ଞା, ଆମ ବାରିଆଡୁ ଯାଇ ଗୋଟେ କଦଳୀ ଗଛର ମଞ୍ଜାଣିୀ କଦଳୀ ମଞ୍ଜା ତରକାରୀ ଖାଇଅଛି ମୁଁ।
ଆପଣ କରିଥିଲେ?
ନାଁ ଆଜ୍ଞା, ମୁଁ କରିନଥିଲି। ମୁଁ ଯାଇକି କଦଳୀ ଗଛରୁ ସେ ମଞ୍ଜା ଟା ଆଣିଥିଲି। ମୁଁ ଘରେ ଆଜ୍ଞା ସେଇ ମଞ୍ଜା କରିଥିଲି ଆଜ୍ଞା।
ଆଚ୍ଛା ତାହେଲେ ଆପଣଙ୍କ ରୋଷେଇ ଜାଣିନାହାଁନ୍ତି?
ଆଜ୍ଞା ମୁଁ ଜାଣିଛି ମତେ ଆଜ୍ଞା ଖାଲି ଆସେ-ଏ-ଏ ଇପି, ମ୍ୟାଗି ଆଜ୍ଞା ଏଗୁଡା ହିଁ କରି ଆସେ ମୁଁ ଆଜ୍ଞା ଆଉ ଆଜ୍ଞା
ଏଇଟା ତ ଜଳଖିଆ ଜିନିଷ।
ଆଜ୍ଞା ଏଇଟା ତ ଆଜ୍ଞା ଆମେ ଆଜ୍ଞା କଣ କରିବୁ ଆପ୍-ଆପ୍ ଆପଣ ଯଦି ମତେ ଟିକେ ସେଇ ସବୁ ଖାଦ୍ୟ ଜିନିଷ ପ୍ରସ୍ତୁତ କରିବା ଶିଖାଇଲେ ମୁଁ ଆପଣଙ୍କ୍ ଙ୍କୁ ବହୁତ ଅଶେଷ ଅଶେଷ ଧନ୍ୟବାଦ ଜଣାନ୍ତି ଆପଣଙ୍କୁ ମୁଁ।
ଏଇଟା ଗୋଟେ କଥା ଆପଣ ରୋଷେଇ ଶିଖିବେ ତ ମୁଁ ଆପଣଙ୍କୁ ଶିଖେଇ ଦେବି।
ଏଇଟା ଗୋଟେ-ଏଇଟା ଗୋଟେ ବଡ କଥା ନୁହଁ ଆପଣଙ୍କ ପାଇଁ ପୁରା ସାମାନ୍ୟ କଥାଟା। ଆପଣଙ୍କ ପାଇଁ, ତ ଆପଣ ମତେ କେବେ ଆଜ୍ଞା ଆପଣ ମତେ ଯଦି ଶିଖେଇବେ କି ଆପଣ ଯଦି ନିଜ ହାତରେ କିଛି ରୋଷେଇ କରି ମତେ କିଛି ଖାଦ୍ୟ ହେଲେ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଜଣେଇବି ଆଜ୍ଞା।
ଆଚ୍ଛା, ହଉ ଆପଣଙ୍କ ସହ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ଆଜ୍ଞା ବହୁତ ଭଲ ଲାଗିଲା ଆଜ୍ଞା ନମସ୍କାର ଆଜ୍ଞା।
ନମସ୍କାର ଜୟ ଜଗନ୍ନାଥ ରଖୁଛି ଆଜ୍ଞା ଜୟ ଶ୍ରୀରାମ।
ଜୟ ଶ୍ରୀରାମ ଆଜ୍ଞା।